ହ୍ୟାଲୋ ହଁ ଅପା ଜୟ ଗୁରୁ।
ଜୟଗୁରୁ। କଣ କରୁଥିଲ?
ଏଇ ମୁଁ ବି ସେଇଆ ମାନେ-ଏ-ଏ-ଏ ବାସନ ଫାସନ ମାଜି ମୁଜିିକି ଟିକେ ଜଷ୍ଟ ବସିଲି। ବସିଲି ଆଉ-ଉ-ଉ ଆପ୍ ଆପଣ ବାରଟାରୁ ସତରରେ କେତେବେଳେ ମିସ୍ କଲ୍ କରିଛନ୍ତି ମୁଁ ଆଉ ଦେଖିନି। ଆଉ-ଉ-ଉ ସେଥିପାଇଁ କଲ ମାନେ ପୁରା କଲ କଲିନି। ମିସ୍ କଲ୍ କଲି। ଆ କାଳେ ଶୋଇଥିବେ କି କଣ ରେଷ୍ଟ ନଉଥିବେ ଅହ।
ମୋ ଯା କହିକି ଗଲା ଦିଦି କିଏ ମିସ୍ କଲ ମାରୁଛନ୍ତି କହିଲେ ହଁ ମୁଁ ଜାଣିପାରିଲି। ମୁଁ କହିଲି ବୋଧେ ଟ୍ରାଏ କରୁଥିବେ ମୁଁ ବ୍ୟସ୍ତ ଅଛି କଣ ବୋଲି ଆ। ମୁଁ ଏ ଖାଇକି ବାସନ ଟା ମାଜିକି ତରତର ସେମାନେ ବସିଛନ୍ତି ମୁଁ ଉଠି ଆସିଲି।
ଓ ହୋ ହୋ ହୋ ହୋ କରିଦିଏ ଟିକେ ଆଉ ଆଉ କଣ ହେଇଥିଲା ରୋଷେଇ।
ରୋଷେଇ ଡାଲି ଆଉ। ଅଁ ଇଏ ପଣସ ମଞ୍ଜି ସୋରିଷ ମସଲା ଦେଇକି ଭଜା କାଙ୍କଡ ଆଳୁ କଷା।
ହୁଁ।
ଆଉ ମାଆ ତ ଡାଲି ବି ଭଲ ପାଆନ୍ତିନି କି ଗୁଡାକରେ କାଙ୍କଡ଼ ଡାଳୁ କଷା ବି ଭଲ ପାଆନ୍ତିନି। ତାଙ୍କ ପାଇଁ ଆଳୁ ଟମାଟୋ ବଡି ଦେଇକି ଗୋଟେ ସୋରିଷ ଅଁ ଝୋଳ ଟାଇପ ର କଲି। ଏତିିକି ଆଉ।
ହଁ ହଁ ସିଏ ମାଆ ମାନେ ହିଁ ସେଟାକୁୁ ଖାଇବାକୁ ଭଲ ପାଆନ୍ତିନି ଡାଲି ଫାଲି ଏଇ ସବୁ।
ଟିକେ ଭଲ ପାଆନ୍ତି।
ହଁ ସୋରିଷ ହଁ ସେଇଭଳିଆ ଆଉ।
ହୁଁ।
ଘାଣ୍ଟ ଫାଣ୍ଟ ଟିକେ।
ହଁ।
ସୋରିଷ ଏଇଭଳି ଜିନିଷ କିନ୍ତୁ ସେ ଡାଲି ଡାଲମା। ମାନେ କହିବେ କି ଆବୁରୁ ଚାବୁରୁ ହେଇ ଯାଉଛି ମତେ ସେ ଡାଲି ଫାଲି ଦିଅନ୍ତୁନି।
ହୁଁ ଆଜି ପାଗ ସିଆଡେ କେମତି।
ଆଜି ତ ସକାଳୁ ବର୍ଷା ହଉଛି ଆଉ ଆମର ଦି ବାଲିଟି କପଡ଼ା ପୁରା ସ ଫା ହେଇକିରି ପାଣି ନିଗୁଡୁଛି ଏପର୍ଯ୍ୟନ୍ତ।
ବର୍ଷା ଟା ଆଜି ପଠେଇ ଦେଲି ସିଆଡେ ବୁଝିଲା କି।
ଓହୋ।
ତମ ଆଡେ ବର୍ଷା ଟା ମୁଁ ପଠେଇ ଦେଇଛି ଆମର ଆଜି ଖରା ହଉଛି ଲୁଗା ପଟା ଶୁକୋଉଥିଲୁ। ମାନେ ହେଁ ପାଗ ଟିକେ ଦି ହେଁ ହେଁ ହେଁ ହେଁ ଏ ଦି ତିନି ଘଣ୍ଟା। ପାଇଁ ମୁଁ କହିଲି ତି ହିଆଡେ ଛାଡିଦିଏ ସେ ଟିକେ ମୋ।
କାଲି ତ ତମର ସେପଟେ ହେଇଥିଲା ସେଥିପାଇଁ କି କାଲିରୁୁ ଆଜି ପେଲି ଦେଲ ୟାଡକୁ।
ଏ ହଁ। ନାଁଇ ଗୋ ସକାଳୁ ଯୋଉ ପାଗ ତ ଟିକେ ଥିଲା ବର୍ଷା ଟିକେ ଟିକେ ହଉଥିଲା। ଝିପି ଝିପି ହଠାତ୍ ବାର ଟା ବଳକୁ ବର୍ଷା ପୁରା ଛାଡିଗଲା ବର୍ଷା ଯେମତି। ଛାଡିଗଲା ମୁଁ ହେଠୁ ସାଙ୍ଗେ ସାଙ୍ଗେ ଲୁଗପଟା ସ୍ମିନ୍ କରି ଛାତ ଉପରେ ନେଇ ସୁଖେଇଲି ପବନ ଏତେ ଯୋ ର ହଉଥିଲା ଯେ ମାନେ ଆକାଶକୁ ଯେମିତି ଲୁଗା ଉଡିଯିବ କି ଆଉ। କ୍ଲିପ ମାରିଥିଲି ତଥାପି ବି ଷେ ହଉ ନଥିଲା ଆଁ। ଏ ଲୁଗାପଟା ସୁଖା ସୁଖି କରିକି ଏପଟ ସେପଟ କରିକି ଯା ହଉ ଶୁଖିଗଲା। ଏଇନେ ଏଇଟି ନାଇନ୍ଟି ପରସେଣ୍ଟ ଶୁଖି ଯାଇଛି। ଆଉ ଟିକେ ଲୁଗାପଟା ରା ଶୁଖିଗଲା ଏଇ ଯୋଉ ପ୍ୟାଣ୍ଟ ଫ୍ୟାଣ୍ଟ ଗୁଡା ଟିକେ ଭାଇଙ୍କର।
ହଁ ହଁ ସେ ଅଣ୍ଟା ଫଣ୍ଟା ଟିକେ ମୋଟା ନା ସେଥିପାଇଁ କି। ଥିବ ଆଉ ମୁଁ ବି ଯୋଗକୁ କଣ। ନା କାଲି ସାଢେ ଦଶଟା ରେ ଛୁଟି ହେଇକି ଆସିଲେ ନା ଛୁଆ ମାନେ କାଲି। ମୁଁ ସଫା କରିଦେଇଛି ବୋଲିକି ମାନେ କାଲି ଅଧା ଶୁଖିଛି ଆଜି ଅଧା ତାଙ୍କର ଶୁଖି। କିଚି। କିନ୍ତୁ ଆଜିର ମାନେ ଯୋଉଟା ହଁ ହଁ ରହି ରଇବାର ତ ଧୁଆ ଧୁଇ ହବ କିନ୍ତୁ ଏଇ ବର୍ଷା ଦେଖିକି। କି ମୋର ମନକୁ କହିଲା କି ନାଇଁ ମୁଁ ସଫା କରିଦିଏ। ଆଉ ଆଜି ଯେତେକ ଏଇ ବେଡସିଟ ଡେଲି ଇଜ କପଡା ଗୁରାକ ସେଇଗୁଡା ଆଉ। ସେ ଆଉ କି କିଛି ବି ମାନେ ତାରରେ ସେମିତି ନିଗିଡେଇଚି ପାଣି ନିଗୁଡୁଚି ପୁରା ଆଉ।
ହୁଁ।
କିଛି ଶୁଖିଆକୁ ନାହିଁ ଯେ ରାତିକୁ ଫ୍ୟାନ ଫାନ ଚଲେଇବି ଯାଇ ପକେଇବି। ଆଉ ଟେରିକଟ ଜିନିଷ ଗୁରାକ ସିଲେଇ ଗୁରାକ କଣ କୋଉଠି ପାଣି ନିଗିଡେଇବ। ସ୍ପିନ କରିଦେଲେ ହେବ କିନ୍ତୁ ସେ ଜାକି ଜିକି ହେଇଯିବ।
ହଁ।
ଟେରିକଟ ଗୁରା ଜାକି ହେଇଯିବ ନି କି କପଡା ଗୁରାକ ହେଲେ ସିଏ ଗଞ୍ଜିବ ଗଞ୍ଜି ଚିପୁଡି ହେଇଯିବ କିନ୍ତୁ ଟେରିକଟ ଗୁରା ପୁରା ଜାକି ଜାକି ହେଇଯିବ ତାକୁ ପିନ୍ଧିଲା ବେଳକୁ ଆଉ।
ହୁଁ।
ଆଉ ସେଥିପାଇଁ କି ମୁଁ କହିଲି ସେଇ ଟାର କିଛି କାମ ନାହିଁ ଅଛି ତ ଡବଲ ଡବଲ ସେ ଥାଉ ନିଗୋଡ ଥାଉ ସବୁ।
ହୁଁ।
ଆଉ କଣ କୋହୁଚ।
ଆଉ କଂ କରିବା ବର୍ଷା ଦିନ ଟା କଂ କହିଲ ଯୋଉଦିନ ଯୋଉ ଆମେ ବର୍ଷା ଦିନ ଖାଲି କେମିତି ଲୁଗାପଟା ଶୁକେଇବା ଆଣିବା ଥୋଇବା କିନ୍ତୁ ଏଇ ଡ଼ିଉଟି ଟା ପୁରା ଫୁଲ୍।
ଏଇ ଡ୍ୟୁଟି ଟା ଫୁଲୁ ତାପରେ କୁଆଡେ ଗୋଟେ କପଡା ପକେଇକି ଯାଇ ହବନି।
ନା।
ଜମା ତ ଆଉ କୁଆଡେ ଗୋଟେ ଯାଇ ହବନି ତାପରେ ଅମ୍ ସେମିତି ସିନା ପାଖ ପଡିଶା ଥିଲେ ଜେଇକି ରଖିଦବ କି କଣ ଆଉ କାହାକୁ ବି ଆଜିକାଲି ଚାବି ଦେଇକି ଯାଉଛନ୍ତି ନାଇଁ।
ନା ନା ନା କାହାକୁ ଭରଷା କରିକି ଚାବି ଦେଇକି ଯିବ।
ଭରସା କରିକି ଚାାବି ଦେଇକି ଯିବ କିଏ ଆମର ସୂ ଟିମା ଏଇଠି ପାଖରେ ରହୁଥିଲା ବୋଲି ସିଏ ତାର ରଖି ଦଉଥିଲା।
ହୁଁ।
ରଖିଦଉଥିଲା ଆଉ ସିଏ ଟିକେ ମୋ ଠାରୁ ଏବେ ତାର ଚେଞ୍ଜ କରିଦେଲା ଘର।
ଉଁ ହୁଁ।
ଆ ଏଠିି ଟି ପାଣି ଫାଣି ପଡିଲା ତ ସେଥିପାଇ କି ଚେଞ୍ଜ କରିଦେଲା ଘର।
ସେଆଡେ ସବୁ ଭଡା ଅଛ ନାଇଁ।
ହୁଁ ହୁଁ।
କେତେ ଭଡା ନୋଉଚନ୍ତି ଶ୍ୟାଡେ।
ଭଡା ନଉଛନ୍ତି ସେଇ ପାଞ୍ଚ ଛଅ ରୁମ ଦେଖିକିରି ଆଉ ଯଦି ହଲ୍ ଫଲ ଦେଇଥିବେ ବେଶୀ ଆ ମାନେ ଦିଟା ରୁମ ଗୋଟେ ହଲ୍ ଆଉ କିଚେନ ଲାଟ୍ରିନ ବାଥ୍ ରୁମ୍
ହୁଁ।
ସେଥିପାଇଁ କି ନଉଥିବେ ସାତ ଆଠ ପୁରା ମାନେ କ୍ଲିନ ଆନ୍ ସାମ ପୁରା ଥିବ। କ୍ଲିଅର ହଁ ପୁରା ଥିବ ସେମିତି ସାତ ଆଠ ନଉଥିବେ। ଆଉ ବାରିରେ ଯେଦି ଥିବ ମାନେ ବେଶୀ ବଡ଼ ଜାଗା ଦେଇଥିବ ଟିକେ ଚାଷବାସ କରିବାକୁ
ହୁଁ।
ହଁ ତାଙ୍କର ବାଲକୋନି ନଥିବ ମାନେ ବାଲକୋନି ମତଲବ ହଲ୍ ନଥିବ। ଗୋଟେ ରୁମ୍ ଆଉ ଗୋଟେ ବାହାର ରୁମ୍ ଆଉ କିଚେନ ଲାଟ୍ରିନ୍ ବାଥରୁମ୍ ଟିକେ ବାରି ଦେଇଥିବୁ।
ହୁଁ।
ହଁ ଗୋଟେ ରୁମ୍ ମାନେ ଗୋଟେ ରୁମ୍ କରିଥିଲାନା ନାଇଁ ସେଥିରେ ଦିଟା ରୁମ୍ ମୁଁ ଆଉ ଗୋଟେ ହଲ୍ଟା ଦେଇଥିବ ଏଥିରେ ଗୋଟେ ରୁମ୍ ଗୋଟେ ହଲ୍। ଏମିତି ହେଲେ ସେଇଟା ପାଞ୍ଚ ହଜାରେ। ଏମତି ଆଉ ସେଇ ଟାଇପ୍ ତାପରେ ଛୁଆ ପିଲା ପଢାପଢି କରିବେ ଆଉ ବାପା ମା ରହିବେ ଏମିତି ହେଲା ବେଳକୁ ଆ ଟିକେ ଅସୁବିଧା ହଉଚି ଆଉ ହଁ ହଁ ହଁ। ତାପରେ ସେଇଥିରେ ତ ଆଜିକାଲି ସମସ୍ତେ ବାହାରେ ରହିଲେ ମାନେ ଜିନ୍ସ ସର୍ଟ ତ କିଣିବେ ନିହାତି ଭାବରେ
ହଁ ନିହାତି ଆଉ ଯେତିକି ଆବଶ୍ୟ ଜିନିଷ ଗୋଟେ ଗୋଟେଣ୍
ଯେତିକି ଆବଶ୍ୟକ ହଁ ତାପରେ ଟିପଟ ଗୋଟେ ହଉକି ସୋଫା ଗୋଟେ ହଉକି ଯାହାବ ହଉ ଏମିତିତ ଟିକେ ଟିକେ ଟିକେ ଟିକେ ଟିକେ କରୁ କରୁକା ମାନେ ପୁରା ଦିଇଟା ରୁମ୍ ଫିଲ୍ଅପ୍।
ହୁଁ।
ଦିଇଟା ରୁମ୍ ପୁରା ଫିଲ୍ଅପ୍ ଆଉ ସେଇ ହଲରେ ସୋଫା ଫୋଫା ପଡ଼ିଚି ମଝିରେ ଖାଇବା ଏମିତି ସବୁ ଆଉ। ଖାଇବା ଯିବା ଆସିବା ଟିପଟଟା ପଡ଼ିଚି ସେଇଠି ଏମତି ଆଉ।
ହୁଁ ହୁଁ।
ଆଉ କଣ ହବ ଆଉ ନିଜର ସେମିତି କିଛି ନାହିଁଯେ ପୁରା ମା ମାନେ ଚାରିଆଡ଼ୁ ହଁ ଖୋଲିଦବ ପୁରା।
ହଁ।
ବାହାରେ ରହିଲେ ଯେତେ ଦିନ ସେଇ ଭଳିଆ ହବ ଆଉ।
ସେଭଳିଆ ହବ ଆଉ।
ହଁ ଯେବେ କାମ ଦାମ ଛାଡ଼ିବ ଚାକିରୀ ଛାଡ଼ିବ ସେତେବେଳେ ଯାଇକିରି ଗାଁକୁ ଗଲେ ସେତେବେଳକୁ କୁ ସୁବିଧା ଟିକେ ହେବ।
ହୁଁ।
ସୁବିଧା ହେଲା ବେଳକୁ ଛୁଆମାନେ ସବୁ ବାହାରେ।
ହୁଁ। ଛୁଆ ବଡ଼ ହେଇଯାଇଥିବେ ଛୁଆ ପାଠ ପଢୁଥିବେ ବାହାରେ ଯଦି ସର୍ଭିସ ପାଇଗଲେ ବାହାରେ ଜବ୍ ପାଇଗଲେ ବାହାରେ
କିନ୍ତୁ ହଁ।
ଆଉ କଣ?
ଆଉ ବଡ଼ ହେଲେତ ମେଟ୍ରିକ୍ ପରେତ ପ୍ଲସ୍ ଟୁ କରିବେ ମାନେ ବାହାରେ
ବାହାରେ।
ବାହାରେ କରିବେ ଆଉ ସେତାଙ୍କରତ ତିନି ଚାରି ବର୍ଷ ପୁରା ମାନେ ପ୍ଲସ୍ ଟୁ ପ୍ଲସ୍ ୍ରୀ ଏମତି ଦି ଦି ବର୍ଷ ହଉକି ପୁଣି କ ସବୁ ସବୁ ସବୁ। ତା ପଛକୁ ତାପଛ ତପୁରା ଲାଗିବ ସେମିତିକି ଆଉ ବାହାରେ ତାଙ୍କର ପୁରା ମାନେ ଜୀବନଟା କଟିବ ଆଉ।
ହୁଁ।
ଏବେ ଛୋଟ ଅଛନ୍ତି ବୋଲି ଟିକେ ହଇରାଣ ଆଉ।
ହୁଁ।
ଆଉ କଣ କରିବା।
ଆଉ ରଥଯାତ୍ରାକୁ ଆସ ପୁରୀ ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କର?
ହଁ ନିଶ୍ଚିନ୍ତ, ଯିବା ହଁ-ହଁ।
କେବେ ଆସ ରଥଯାତ୍ରା କେବେ?
କେବେ ଆସ ମାନେ ମୁଁ ଯାଇଥିଲି ଦି ବର୍ଷ ତଳେ ଆଉ ଆର ବର୍ଷ ଯାଇ ହେଲାନି। କଣ ଗୋଟେ କାମ ଥିଲା କିନ୍ତୁ ଯାଇ ହେଲାନି, ଆଉ ଉ-ଉ-ଉ ରଜ ବୋଧେ ସରିଯାଏ ନା?
ଉଁ ଉଁ?
ଆଗ୍ ଆଗ ରଜ ସରେ ନା?
ହଁ ଆଗ ରଜ ସରିବ ପରା ଏବେ ପରା ଏଇ ଷୋହଳ ତାରିଖରେ ରଥଯାତ୍ରା।
ହଁ ରଥଯାତ୍ରା କିନ୍ତୁ ଟିକେ ଲେଟ୍ ହେଲା ବୋଧେ?
ହଁ ଏ ପାଳି ଦିଟା ପଡିଗଲାନି କି ଯୋଉ-ଉ-ଉ ହଁ।
ମାସ ହଁ ଦୋମାସୀ ପଡିଗଲା ବୋଲି ସେଥିପାଇଁ ରଥଟା କେତେ ପଛକୁ ପଳେଇଲା ନାଇଁ? ନହଲେ ଲଗାତର ପଡିଥାଏ ଯୋଉ ସେଇ ଟାଇମରେ ଆମେ ଟିକେ ରହିକିରି ବୁଲି ଦେଇକି ଆସୁ।
ହୁଁ।
ଯା ଯେନି ଯେତିକି ବି ଆବସେଣ୍ଟ୍ କରିକିରି ବୁଲିକି ଆସୁ ଆଉ ଏ ଏତେ ବାଟରୁ ଯାଇ ଆସିଲା ବେଳକୁ ହେବନି ନା ଆ ଆଉ ମାଆ ଘର ସେଇଠି ପାଖାପାଖି ନା।
ଓହୋଃ।
ସେଇପଟେ? ଆଉ ଏବେ ତ କୁଆଡେ ଯାଇନୁ। ଛୁଟି ହେଲେ-ଏ-ଏ-ଏ ରଥକୁ ତ ସବୁଆଡ଼େ ରଥ ହଉଛି ଯେମିତି ଏ ଛୋଟ ମୋଟ ଏରିଆରେ ବି ରଥ୍।
ହୁଁ, ହଁ ସବୁ ଜାଗାରେ ଏଠି ବି ଆମର ଏଇ ପାଖରେ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତାଙ୍କୁ ରଥରେ ଟାଣନ୍ତି ମାଉସୀ ମାଆ ମନ୍ଦିର ଏଇ ଠି, ଏଠି ରଖିବେ ତାପରେ ହଁ-ହଁ-ହଁ। ଆମର ଓଡିଶା ଆଉ ଜଗନ୍ନାଥ ମନ୍ଦିର ରହିବନି।
ହୁଁ ତାପରେ ବି ସେଇଟା କଣ ମାନେ ଆମର ଯୋଉ। ପୁରୀ କଥା ଆପଣ କହୁଛନ୍ତି ସେଟା କଣ ତିନି ଠାକୁର ତିନି ରଥ। କିନ୍ତୁ ଆଉ ଯୋଉଠି ସବୁ ହଉ ଚି ମାନେ ଗୋଟେ ରଥରେ ତିନି ଠାକୁର ଆଉ, ହଁ ତାଙ୍କ୍ କତ ଏ ଏତେ ବଡ ମାନେ ପ୍ରେସ୍ ନାଇଁ ନା। ମାନେ ରଖିବା ପାଇଁକି ଏଇ ସବୁ ମୁଁ ଆଉ ଠାକୁରଙ୍କର। ପୁରୀର ଗୋଟେ ମାନେ ଅଲଗା ନିଆରା ଆଉ।
ହଁ ବଡ ଠାକୁର ବଡ ଦିଅଁ ବଡ ପର୍ବ।
ହଁ ବଡ ପର୍ବ, ବାର ମାସରେ ତେର ପର୍ବ। ତାଙ୍କର ତ ସବୁଦିନ ପର୍ବ ଚାଲୁଥିବ ଆଉ। ସବୁଦିନେ ପର୍ବ ଚାଲୁଥିବ ଆଉ ଏବେ ତ-ଅ-ଅ-ଅ କହନ୍ତିନି କଣ ଅଣସ୍ ସନ ଘରେ ଶୋଇଥେବେ ତାଙ୍କ ପାଇଁକି ସବୁ ବ୍ୟବସ୍ତା ବି ଚାଲୁଥିବ ଯେମ୍ ମେଡିସିନ ଫେଡିସିନ ସବୁ କିଛି।
ରଥରେ ଥିଲା ବେଳେ କେବେ ଯାଇକି ଦେଖିଛ ବଡଦାଣ୍ଡରେ ଠାକୁରଙ୍କୁ ଦର୍ଶନ କରିଛ? ଭଲ ଲାଗେ।
ଭଲ ଲାଗେ ଯେମିତି ନଅ ଦିନ ଭିତରେ ତ?
ହଁ-ହଁ-ହଁ।
ନଅ ଦିନ ଭିତରେ ହଁ ତା ବାସି ଆମେ ପୁ ଯାଉ ସେ
ତା ପରଦିନ ଯାଉ।
ସୁନାବେଶ ପରଦିନ ନହେଲେ ପୂର୍ବ ଦିନ। ସୁନାବେଶରେ ବି ଗୋଟେ ଥର ଯାଇଥିଲି ଏମିତି ପୁରା ଲାଇନ ଭିଡ ହୁଏ ଯେ କିନ୍ତୁ ତ ଯୋଉ ପଟକୁ ଠାକୁର ସବୁ ଭେଷ ହେଇଥିବେ ଲାଇନ ହେଇକିରି ସବୁ ଏମିତି ଖାଲି ଏମିତି ଗୋଟେ ସାଇଡକି ଅନେଇ ଅନେଇ ଅନେଇ ଅନେଇ ଆଗକୁ ଯିବ।
ଆଗକୁ ଯିବ ହଁ ସେଇଥିପାଇଁ ମୁଁ ବେ ବେଶୀ ଭିଡ଼ରେ ସୁନାବେଶରେ ଦିନ ଯାଉନା ତା ପରବ ଦିନ ଯାଉଯେ ପୁରା ଆରାମ୍ ସେ ଫାଙ୍କାରେ ଦର୍ଶନ କରିକି ଭୋଗ ଲଗେଇକି ପ୍ରସାଦ ଖାଇକି
ହଁ ହଁ ହଁ। ନାଇଁ ଆମେ କଣ କରୁନା ଯୋଉ ଗୁଣ୍ଡିଚା ସରିଯାଏ ତାପରେ ଯୋଉ ମଝିରେ ନଅ ଦିନ ମଝିରେ ସେ ମାନେ ଭିଡ଼ରେ ନ ଯା ଯାଇକି ତା ପରଦିନ ନହେଲେ ତାର ଆର ଦିନ ମାନେ ତି ଆର ଦିନ ସେପଟେ ଯାଉ ମା ଭଉଣୀ ଭାଇ ଭାଉଜ ଏମିତି ସବୁ ସାଙ୍ଗ ହେଇକି ମାନେ ବୁଲିିବାଲି କିରି ଅଭଡ଼ା ଖାଇକି ଆସିବୁ। କାରଣ ଠାକୁର ତ ବାହାରେ ଥିବେ ନା ସେ ପର୍ଯ୍ୟନ୍ତ ବି ଭିଡା ହେଇନଥିବେ। ଆଉ ଆରାମ୍ ସେ ବି ଯାଇକି ରଥ ଦଉଡ଼ି ଧରି ଫଟୋ ବଟୋ ଉଠେଇ ହେଇକିରି ଆସିପାରିବୁ।
ଓହୋ। ଓ ହଉ ତାହଲେ ଆଉ କେବେ କଥା ହବ ହେଲା ହୁଁ ହୁଁ ହୁଁ ହୁଁ। ହୋଉ ଯାଅ।